ହ୍ୟାଲୋ।
ହଁ କଣ କରୁଛ?
ମ୍ୟାଡ଼ାମ ମୁଁ ବାଦାମ ଛଡଉଛି। ତମେ କଣ କରୁଛ?
ଏ ଟିକି ଶୋଇଛିି ଆଉ। ଆଉ କଣ ଖିଆ ପିଆ କରିଚ?
ମୁଁ ଆଜି ଅଫିସ ରୁ ଆସିଲା ବେଳକୁ ରୋଲ ଖାଇଥିଲି। ସେଇ ଆମ ପାଖାପାଖିରୁ ଭଲ ରୋଲ ସେଇଥିରେ ମିଳେ।
କେତେବେଳେ ଅଫିସ୍ ଯାଇଥିଲ କେତେବେଳେ ଆସିଲ?
ଏଇ ଟିକେ ପୂର୍ବରୁ ଆସିକି ପହଞ୍ଚିଛି। ଆଉ ତମର କଣ ଚାଲିଛି?
ହଁ ସେମିତି ଚାଲିଛି ଆଉ। ମୋରଛ ମର୍ଣିଂ ସିଫ୍ଟ ଚାଲିଛି ମୁଁ ବି ଡ୍ୟୁଟି କରିଥିଲି ଛଅରୁ ତିନ।
ବଢିଆ ତାହେଲେ ଆଉ ଆଉ ଆଣ୍ଟି କେମିତି ଅଛନ୍ତି?
ହଁ ଭଲ ଅଛନ୍ତି।
ଆଉ ଖାଇବା ପିଇବା ସରିଲଣିି?
ଏଇ ମ୍ୟାଗି ବନେଇକି ଖାଇଥିଲି। ଆଉ ଆଉ ଖାଇନି କିଛି ଖାଇବି। ବାପାଙ୍କୁ କହିଛି ହୋଟେଲରୁୁ ନେଇ ଆସିବେ ଖାଇଦେବେ ଆଉ ବୋଉ ବାପା ଯାଇଛନ୍ତି ତା ମାଉସୀ ଘର। ସେଇଥି ପାଇଁ।
ଆଚ୍ଛା ଆଚ୍ଛା ତାହେଲେ କୋଉ ହୋଟେଲରୁୁ ଆଣୁଛନ୍ତି ଅଙ୍କଲ ଆଜି ଖାଇବା?
ଆଜ୍ଞା ଏଇ ପାଖରେ ଆମର ଅଛି ଆଉ ହୋଟେଲ।
ଆଛା ଆଛା ମୁଁ ତୁମ ପାଖରେ ସେ ହୋଟେଲ ରେ ଖାଇଥିଲି ପରା ମତେ ସେଠି ଭଲ ଲାଗିଲାନି। ଆଗକୁ ଟିକେ ଯାଇକି ଏଇ ଯୋଉ ବାର ସାଇଟ ରେ ସେଇଠି ଗୋଟେ ଅଛି ସେଇଠି ବହୁତ ଭଲ ମିଳେ।
ଆଚ୍ଛା ହଁ ମୁଁ ସେଇଠୁ ହିଁ କହିଛି। ହଁ ମୁଁ ସେଇଠୁ କହିଛି ବାପା ବୋଉ ତ ଖାଇବେନି ଆଉ ମୁଁ ଖାଇବି। ଆ ସେ ଯାହା ଆଣିବେ ଆଉ ମୁଁ କହିଥିଲି ତ ତାଙ୍କୁ ଆଉ।
ଆଛା ହଉ ଆଉ ବଢିଆ ଅଜି ସମସ୍ତେ ତାହେଲେ ମିଶିକି ଖାଇବ ଆଉ।
ହଁ ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଘରେ। ଆମେ ସମସ୍ତେ ବସିଛୁ ଖାଇବା ପିଇବା ଚାଲିଚି, ମୋର ଏପଟେ ବାଦାମ ଛାଡା ଚାଲିଛି।
ଆଉ ତମେ କେତେ ଭାଇ ଭଉଣୀ?
ଆମେ ମୁଁ ଆଉ ମୋ ପୁଅ।
ହଁ ପୁଅ ଏବେ କଣ କରୁଛନ୍ତି?
ସିଏ ଏବେ ଗାଁକୁ ଯାଇଛି ଗାଁରୁ ଆଜି ଆସୁଛି ବଡମା ବଡ ବାପାଙ୍କ ସହିତ। ତାର ଦଶଟା ବେଳକୁ ଆଜି ବଶଟା ରହୁଛି।
ହୁଁ।
କାଲି ସକାଳେ ଆସିକି ଏଇଠି ପହଞ୍ଚିବ ଆଉ।
ଆଚ୍ଛା। ଆଉ ତମ ମା କଣ କରୁଛନ୍ତି?
ମା ଖାଉଛି ଭାତ ମାଛ ତରକାରୀ।
ମାଛ ତରକାରୀ କିଏ ତମେ ବନେଇଥିଲ?
ନାଇଁ ମା ବନେଇଥିଲା ବେସର କରିକି। ଖାଇଥାନ୍ତ?
ନାଇଁ ନାଇଁ ମୁଁ ନନଭେଜ ଖାଏନି।
କଁ ପାଇଁ?
ଭେଜ୍ ଆଇଟମ୍ କଲେ ମୋତେ ଡାକିବେ କୁ ଦିନ।
ହଉ ସିଏ ଡାକିବି। ତମେ ଆସିପାରିବ ତ?
ଆଜ୍ଞା।
ଆଛା ଆଉ କୁହ ତମର କେମିତି କଁ ଚାଲିଚି ପଢା ପଢି ଏବେ?
ହଁ ପଢାପଢି ଠିକ୍ ଠାକ୍ ହିଁ ଚାଲିଛି ଏଇ ଜଷ୍ଟ କିଛି ଦିନ ତଳେ ଏଗ୍ଜାମ ଗଲା ତ ଏଗ୍ଜାମ ବୋହୁତ ଦୂରରେ ପଡିଥିଲା। ତାପରେ ଡେଲି ଯିବା ଆସିବା କରୁଥିଲି ଆଉ ଆମ ଘରଠାରୁ ନା ତିରିଶ କିଲୋମିଟର ଦୂର ଥିଲା। ରାସ୍ତା ତ ଡେଲି ଉଁ ଯିବା ଆସିବା କରିବା ଟିକେ କଷ୍ଟ ହଉଥିଲା। ଫିର୍ ବି କଁ କରିବା ଆଉ ଯିଆକୁ ତ ପଡୁଥିଲା ଆଉ।
ଆଚ୍ଛା ଆଚ୍ଛା ବୋହୁତ ଦୂରରେ ପଡିଥିଲା ତା ମାନେ ଏଥରକ।
ଆଜ୍ଞା।
ହୁଁ ତାହେଲେ କେମିତି ଯାଇଛି ସବୁ ଲେଖା ଲେଖି ଠିକ୍ ଠାକ୍ ଥିଲା? ନା କିଛି ଏମିତି ପ୍ରୋବ୍ଲେମ ହେଇଥିଲା କିଛି ଲେଖା ଲେଖି କରିବାରେ।
ନାଇଁ କିଛି ତ ପ୍ରୋବ୍ଲେମ୍ ହେଇନି। ଆମର ପାଞ୍ଚେଟା ସବଜେକ୍ଟ ଥିଲା ସବୁ ତ ଠିକ୍ ଠାକ୍ ରହିଚି। ଏ ପର୍ଯ୍ୟନ୍ତ ତ ରେଜଲ୍ଡ ଆସିନି ରେଜଲ୍ଡ ଆସିଲେ ଜଣାପଡିବ।
ଯା ହଉ ଭଲ ପ୍ରଭୁ କରନ୍ତି ଯେମତି ଭଲ କି ରେଜଲ୍ଟ ଟା ବି ହେଇଥାଉ।
ଆଜ୍ଞା।
ଯେମିତି ପରିଶ୍ରମ କରିଚ୍ ହଁ ମୋର ତ ସରି ସାରିଲାଣି।
ହଁ କଣ ଆଉ ତମର ହା କଣ ପଢିଛ?
ମୁଁ ସେଇ ସବଜେକ୍ଟଟା ପଢିଛି ମତେ ବୋହୁତ ଭଲ ଲାଗୁଛି।
କୋଉ ସବଜେକ୍ଟଟା?
ସେଇଟା ତ କହି ହବନି।
ଆଚ୍ଛା ହଉ ଆଉ। ଆଉ ଆଉ ଦିନ ଯାକଁ କଁ କେମିତି କଟିଲା? ସକାଳୁ ଉଠିଲ
ଆଜି ମୁଁ ସକାଳୁ ଉଠିଲି ସକାଳୁ ଉଠିକି ଖାଇବା ବନେଇଲି ଖାଇବା ବନେଇ ସାରିଲା ପରେ ଟିଫିନ୍ ବନେଇଲି। ଆଉ ମୁଁ ମୋର କାମ ସରେଇଲି କାମ ସ ଘର କାମ ସରେଇଲି ଖାମ ସରେଇକି ଟିଫିନ ପ୍ୟାକ୍ କରିକି ଖାଇ ପିଇକି ମୁଁ ମୋର ଅଫିସ ବାହାରିଲି ଅଫିସରେ ମୁଁ ମୋର କାମ ଗଲି କାମ କରିକି ଆସିକି ଏବେ ମୁଁ ଘରେ ବସିଚି ଆଉ ବାଦାମ୍ ଛଡଉଛି।
ହଉ ଅଉ। ବାଦାମ୍ କଣ ହବ?
ବାଦାମ୍ ବାଦାମ୍ ଆମର ଚନି ହବ ସେଇଟା ଚକୁଳି ସହିତ ଖା ହବ। ତମୁକୁ ଭଲ ଲାଗେ ବାଦାମ୍ ଚଟନୀ?
ହଁ ହଁ ଟିକେ ରେସିପିଟା କହିଲ।
ରେସିପି। ରେସିପି ତ ମୁଁ ଠିକ୍ ସେ ଜାଣିନି ମା ବନାଏ ସବୁବେଳେ। ଖାଲି କଣ ବାଦାମଟାକୁ ଗ୍ରାଇଣ୍ଡ କରାହେବ ବାଦାମ ଗ୍ରାଇଣ୍ଡ କରା ହେଇ ସାରିଲା ପରେ ସେଥିରେ ତେନ୍ତୁଳି ଦିଆ ହେଇ କି ଗ୍ରାଇଣ୍ଡ କରାହବ। ତାପରେ ହଉଚି ଲୁଣ ଟିକେ ପଡିବ ଲଙ୍କା ଟିକେ ପଡିବ ତାପରେ ଏଇ ଯୋଉ ଭୃସୁଙ୍ଗ ପ ତ୍ର ସହିତ ଛୁଙ୍କ ଦେଇକି ମେ ବି ବୋଧେ କରାହୁଏ।
ଆଛା ଆଉ ତମେ କରୁନ ତମେ ଜାଣିନ ଏ ଯାଏଁ।
ନା ତ ମୁଁ ଶିଖିନି। ଆଉ ଭାବୁଚି ଆରେ କାଲି ଯଦି ମା ଯଦି କଲେ ବାଦାମରେ ତାହେଲେ ମୁଁ ସେଇଠୁ ଶିଖି ନେବି।
ଏ ଆଜିକାଲି ୟୁଟ୍ୟୁବ ଆସିଲାଣି ୟୁଟ୍ୟୁବ ଯୁଗରେ ତମେ ଗୋଟେ ଶିଖିନ ଯାଏଁ ଯୋଉଟା ଶିଖିଛ ନହେଲେ ନ ଶିଖିଲେ ୟୁଟ୍ୟୁବରେ ମାରିକି ଦେଖିକି କରିଆ କଥା ନା।
ହଁ ହଁ ସିଓର ଏଥରକ ମୁଁ ନିଜେ ମୋ ହାତରେ ବନେଇବି ତମେ ଆସିଲେ ଖାଇବ ଆଉ।
ହଁ ହଁ କହିଁକି ନାଁ ବିଲକୁଲ୍
ହୁଁ ତାହେଲେ କେବେ ଆସିବାର ପ୍ଲାନିଂଟା କରୁଚ?
ଆଜ୍ଞା
ତୁ କେବେ ଆସିବାର ପ୍ଲାନିଂଟା କରୁଛ ତମେ?
ହଁ ଯିବି ବହୁତ ଜଲଦି ଯିବି, ବହୁତ ଜଲଦି ଯିବି, ଆ ନିଶ୍ଚୟ ଦେଖାହେବ ଆଉ କେବେ ଗୋଟେ ଆଉ
ହଉ ଆଉ ଆଉ ତମର କେମତି କଣ ଚାଲିଛି ରୋଷେଇବାସ?
ହଁ ରୋଷେଇବାସ ସେମିତି ଚାଲିଛି, ମୁଁ ଏବେ ମୁଁ ତ ଆଗରୁ ଦିଦି ଥିଲା ନା, ତ, ଆମେ ଦି ଭଉଣୀ ଗୋଟେ ଭାଇ ତ ଭାଇ ଜବ୍ କରିଛନ୍ତି, ଦିଦି ରହି ପ୍ରିଭିଅସ୍ ଇୟର୍ସ ମ୍ୟାରେଜ ହେଇଗଲା, ତ ସେଥି ପାଇଁ ମୋତେ ଏତେ କିଛି ପ୍ରେସର୍ ନଥିଲା ତ ଏବେକୁୁ ଆସ୍ତେ ଆସ୍ତେ ଟିକେ ଟିକେ ଶିଖୁଛି ଘର କାମ ସବୁ ସମ୍ପୂର୍ଣ୍ଣ ତ ଜାଣିନି, ଆରମ୍ଭ କରୁଛି ଶିଖିବା ଆଉ ମାନେ ଯେମିତିକି ମାଆଙ୍କୁ ହେଲ୍ପ କରୁଛି ମଝିରେ ମଝିରେ ତଥାପି ଆମର ଘର ଝାଡ଼ୁ କରିବା ହଉ, ବାସନ ମାଜିବା ହଉ, ସେଗୁଡ଼ା ସବୁ ହେଲ୍ପ କରୁଛି କିନ୍ତୁ ରୋଷେଇବାସ ଟିକେ ଏତେ ଶିଖିନି। ତ ମାନେ ଚେଷ୍ଟା ଚେଷ୍ଟା କରିବି ଜଲ୍ଦି ଶିଖିଆକୁ, ଯେମିତିକି ଜଲ୍ଦି ଜଲ୍ଦି ହେଇଯିବ
ହୁଁ ହୁଁ ସିଓର୍ ତମେ ଶିଖ କାହିଁକି ନା ଏବେ ମାଆଙ୍କୁ ବି ପ୍ରେସର ହଉଥିବ ନା ମା ଦିଦି ଗଲା ପରେ ତ ତମକୁ ହିଁ କରିବାକୁ ପଡିବ ସବୁ କିଛି ଭଲ କି ଶିଖ ଯେମିତି ଆଣ୍ଟିଙ୍କର ବି ହେଲ୍ପ ହେଇଯିବ।
ଆଜ୍ଞା ଆଉ ରଜରେ କଣ କେମିତି? ରଜରେ କୁଆଡ଼େ ଯାଇଥିଲ?
ରଜରେ ମୁଁ ଏଇଠି ବୁଲୁଥିଲି, ଆମର ଏଇଠି ମହୋତ୍ସବ ହଉଥିଲା ସମସ୍ତେ ପିଲାଗୁଡାକ ମିଶିକି ସମସ୍ତେ ଆମେ ବନେଇଥିଲୁ। ଦୋଳି ଇଏ ସିଏ, ତାପରେ ଡ୍ୟାନ୍ସ ଆମର ବି ରହୁଥିଲା। ସମସ୍ତେ ନାଚ ଗୀତ କରୁଥିଲେ ସବୁ ବହୁତ ବଢିଆ ଥିଲା ଆଉ ତମର?
ଆମର ଆମର ସେମିତି ମୁଁ ମଝିିରେ ଯାଇଥିଲି ମଝି ରଜରେ ପିଉସି ଘରକୁ ଯାଇଥିଲି, ଆଉ ତାପରେ, ତାପରେ ଆସିକି ଶାଢ଼ୀ ଫାଢ଼ୀ ପିନ୍ଧିକି ଟିକେ ଫଟୋ ଫଟୋ ଉଠାଇଲେ। ଆଉ କିଛି ନାହିଁ ମ, ଆଉ ତାପରେ ଘରେ ପିଠା ବନା ହେଇଥିଲା। ପିଠା ବନେଇ ଖାଇଲୁ, ଅଳତା ଲଗେଇଲୁ, ମେହେନ୍ଦୀ ଲଗେଇଲୁ ଏହ ଏମିତି ସବୁ ପାଳୁଥିଲୁ ଆଉ
ଯା ହଉ ବଢିଆ ତାହଲେ, ଗାଁରେ ଅଛ ବହୁତ ବଢିଆରେ ବନଉଥିବ?
ଆଜ୍ଞା। ଆଉ ତମେ ମେହେନ୍ଦୀ ଅଳତା ସବୁ ଲଗେଇଥିଲ?
ସେଇଟାମ ବେଳକୁ ତମର ହୁଁ ଆମେ ସୁର ନା ମୁଁ ପଚାରଥିଲି ଖାଇବା ପତ୍ର କଣ ହେଇଥିଲା, ସେଇଟା ଆମ ସବୁ ସ୍ପେଶାଲିଟି କଣ ଥିଲା?
ସ୍ପେସିଆଲ୍ ଥିଲା ତ, ଫାଷ୍ଟ ତ ପୋଡ଼ପିଠା ରୁହେ, ରଜରେ ଯୋଉଁଟାକି ସ୍ପେଶଆଲ। ପୋଡ଼ପିଠା, ଆମ୍ବ ଆଉ ମିଠା ଆଉ ରଜପାନ। ଆଉ ଆମେ ବାହାରେ ବୁଲାବୁଲି କରିକି ସବୁ ଖାଇଲୁ। ଯେମିତି ମୁଁ ଯାଇଥିଲି କି, ମଝିରେ ଯାଇଥିଲି, ରୋଲ ଟେ ଖାଇଥିଲି। ଆଉ ଚାଟ୍ ଖାଇଥିଲି, ମୋମୋ ଖାଇଥିଲି। ଏମତି ତିନି ଦିନ ସେଲିବ୍ରେସନ୍ କରିବାରେ କଟିଗଲା ଆଉ, ତାପରେ ଆଜି ତ ଏଇ ସରିଗଲା, ଆଜି ହେଇ ପୁଣି ଶେଷ ରଜ ନା ତ ଉ ସକାଳୁ ଉଠିକି ଆ ଯୋଉ ବସୁମତୀ ସ୍ନାନ କରନ୍ତି। ସେଇଟା ପୂଜା କରିକି ତାପରେ ଆଜି ଶେଷ ହେଇଗଲା ବର୍ଷା ବି ଆଜି ସକାଳେ ହଉଥିଲା ତମ ଆଡେ ବର୍ଷା ହଉଥିଲା ନା?
ନାଇଁ ଆମ ଆଡେ ତ ଆଜି ବର୍ଷା ପଡିନି ଆମ ଆଡେ ତ ଖରା ଆଜି ହଉଥିଲା ଟାଇଁ ଟାଇଁ କି ନା ପୁରା ପଡୁଥିଲା।
ସଖାଳ ଭୋର
ନା ନା ସେତେବେଳକୁ ବର୍ଷା ହେଇନି ଖାଲି ଟିକେ ମେଘୁଆ ପାଗ ଟା କରିଥିଲା।
ତ ନିହାତି ତ ପଡିଥିବ ନା ବର୍ଷା?
ନାଇଁ ନାଇଁ ବର୍ଷା ପଡିଥିଲେ ମୁଁ କହିନଥାନ୍ତି ବର୍ଷା ତ ପଡିନାହିଁ ଏପଟେ ଆଉ।
ଆଚ୍ଛା ତାହେଲେ ଖରା ହେଇଥିଲା ତମର ଭଲ ଖରାରେ ଖରାରେ ଆମର ଟିକେ ଅଛି ନା ମ୍ ଯୋଉ ବସୁମତୀ ସ୍ନାନ ଦିନ ବର୍ଷା ହୁଏ କମ୍ପଲସରୀ।
ଆଚ୍ଛା ଆଚ୍ଛା ନାଇଁ ଆମର ଏପଟେ ହେଇନାହିଁ ଆଜି।
ହଉ ଆଉ ହେଇନି ଯଦି ଭଲ କଥା।
ଆଉ ତମ ବାପା ଏବେ କଣ କରୁଚନ୍ତି?
ବାପା ଡିୟୁଟି ଯାଇଚନ୍ତି ଆସିନାହାନ୍ତି
ଅ ହ ଆସିବେ କେତେବେଳେ?
ଅଁ ଆସୁ ଆସୁ ଟିକେ ଲେଟ୍ ହେଇଯିବ ଆଜି ଟିକେ ଅଧିକ କାମ ରହିଯାଇସଚି ତ ସେଇଟା ପାଇଁ।
ଆଛା ହଉ ଆଉ ହଉ ମୁଁ ରଖୁଛି ଆଜ୍ଞା। ହ
ରଖୁଚନ୍ତି ହଉ ହଉ ଠିକ ଅଛି।
ଆଜ୍ଞା।